ଆଜ୍ଞା ମ୍ୟାମ୍ ପ୍ରଣାମ ଶୁଭ ସକାଳ ର। ନମସ୍କାର ମ୍ୟାମ କଣ କରୁଚନ୍ତି?
ଏଇ ମୁଁ ଏବେ ଟିକେ ସବୁ କାମ ସାରିକି ଟିକେ ରେଷ୍ଟ କରୁଥିଲି ଆଉ। କାମ ମାନେ ପିଲା ମାନଙ୍କର କାମ। ସାରିଲା ପରେ ଏବେ ରେଷ୍ଟ କରୁଚି ପୁଣି ଯିବି। ଖରାବେଳର ଖାଇବା ସବୁ ବନେଇବା ପାଇଁ ଯିବି ପ୍ରିପାରେସନ କରିବି।
ହଁ, ଆପଣଙ୍କ ଆଡେ ବର୍ଷା ହଉନି?
ହଁ, ଲଗାତାର ବର୍ଷା ଲାଗି ରହିଚି ବା ହେଇଗଲାଣି ଦେବସ୍ନାନ ପୂର୍ଣ୍ଣିମା ପରଠାରୁ। ତ ବର୍ଷା ହଉଚି ଆଉ। ଚରି ଦିନି ହୋଇଗଲାଣି ଆଉ, ଏଇଆ ଆଉ।
ଆଉ ଆପଣ ରୋଷେଇ କଣ କଲେ?
ସଖାଳେ ତ ମୁଁ ବ୍ରେକକ୍ଫାଷ୍ଟ ବନେଇକି ସବୁ ପିଲାଙ୍କୁ ଦେଇଚି, ମୁଁ କରିନି ରୋଷେଇ କରିବି ଷ୍ଟାର୍ଟ କରିବି। ସେ ସବୁ ଯୋଉ ସବୁ ଯୋଉ ପିଠା ଆଣରେ ପିଠୋଉରେ। ଥିଲା ବ୍ୟାଟର ଗୁଡ଼ା, ସେଇଥିରେ ସବୁ ଭେଜିଟେବୁଲ ପ। ପକେଇକି ମାନେ ଗାଜର, ବିଟ୍ ଆଉ ଯୋଉ ସ୍ବିଟକର୍ନ। ଆଉ ଗ୍ରୀନ୍ ମଟର, ଆଳୁ, ପିଆଜ, ଧନିଆ ପତ୍ର ଏଇଗୁଡା ସବୁ ପକେଇକି। ପିଲାମାନଙ୍କୁ ବନେଇକି ଦେଲି। ପିଠା ମାନେ ପୁରା ଟିକେ କପ୍ କେକ୍ ଟାଇପର ଆଉ ମାଇକ୍ରୋୱେଭରେ ଆଉ। ଦେଶୀ କେକ୍ ବନେଇକି ଦେଇଥିଲି।
ଛୁଆ ଖାଇକି ବି ଖୁସି।
ନାଇଁ ସେଗୁଡା ସେ ଖାଆନ୍ତିନି, ସେ ସ୍କୁଲ ଖାଲି ଦେଇଛି ମତେ ଆଜି କିଛି ନଥିଲା ତ ମୁଁ ସେଥିପାଇଁ ସେଇଟା ଦେଇ ଦେଇଛି ସେ ତ ଖାଇବେନି। ଖାଲି ଦେଇଛି ଖାଇଲେ ଖାଇବେ ନହେଲେ ନାହିଁ ଆଉ। ଅପ୍ସନ୍ ଆଉ ଅଲଗା ଜିନିଷ ବି ଦେଇଛି ମୁଁ ତ ସେଇଟା ଦେଇଛି ଆଉ।
କାଇଁ ଭଲ ଲାଗେନି ଛୁଆଙ୍କୁ?
ଛୁଆମାନେ ସେଗୁରା ସବୁ ଭେଜିଟେବୁଲ ଖାଉନାହାନ୍ତି ଜମାରୁ ପା। ଖାଲି ଦେବା କଥା ଗୋଟେ ମୁଁ କହିଲି ପିଲାଙ୍କୁ ସେଇ ସବୁ ଜିନିଷ କଣ ଭଲ ଲାଗୁଛି।
ଆଉ ଦେହ ଭଲ ଅଛି?
ହଁ ଭଲ ଅଛି ଆଉ ଆପଣଙ୍କ ରୋଷେଇବାସ?
ଆମର ଏ ମାଆ ହେରିକା ମୁଁ ଏବେ ପିଲା ରାନ୍ଧେ କୁ ଆମ ବାପ ଘରେ ଅଛି ମୁଁ।
ହୁଁ ହୁଁ।
ତ ଏଇନା ମୁଁ ବ୍ରଶ ବି କରିନି ହୁଁ ହୁଁ ଶୋଇକି ଉଠିନି ଆଉ ଟିକେ ପରେ, ଉଠିକି
ଘରକୁ ଗଲେ ସମ ତମର ପୁରା ଆରାମ ମିଳେ, ପୁରା ଶାନ୍ତି କାମ କରିବାକୁ ପଡିବନି ମନ ଇଛା କୁହ।
ହ
ଇଛା ହେଲେ ଖାଇବ ନହେଲେ ଖାଇବନି। ନା?
ଆଜ୍ଞା। ଆଉ ଶାଶୁ ଘରେ ଥିଲେ ତ ଆପଣ କହନ୍ତି ଟିକିଏ ରୋଷେଇ ସାରିକି ହୁଁ।
ମୁଁ କହିଲି ତମର ପିଲାମାନେ କେହି ସ୍କୁଲ ଯାଉନାହାନ୍ତି କି?
ମୋର ଗୋଟେ ପୁଅ ଛୋ ସାଢେ ତିନି ବର୍ଷର। ତାକୁ ଏଇ ପାଠେ ତାକୁ ପଠେଇଥାନ୍ତା ତା ଦେହଟା ଟିକେ ଖରାପ ଥିଲା ନା। ଆଁ- ଆଁ -ଆଁ ତାପରେ ଆଉ ହେଲା ଆମ ଘରକୁ ପଳେଇ ଆଇଲି ଆଉ ଆଡମିସନ କରିନାହିଁ ତାର।
ଆରେ ଆରେ ଏବେ ତ ହେବା କଥା ଯିବା କଥା ନର୍ସରୀକୁ, ଯିବନି ଆର ବର୍ଷ ଯିବ ଆଉ।
ଆମ୍ ମୁଁ କିଛି ଭାବିଛି ଗଲେ ଆଡମିସନ ଯଦି ହବ କରିଦେବି। ନହେଲେ ମୁଁ ନଭେମ୍ବର ମାସ ଦେଖି କରିବି ଏଇଆ ତାଙ୍କ ପାଠ୍ ଠଟା ସେ ମୋ ସାମ୍ନାରେ ଯାହା କହୁଛି ଅନ୍ୟ ମାନ ସାମ୍ନାରେ କାହା କିଛି କହୁ ନାହିଁ।
ସ୍କୁଲ ଗଲେ ହିଁ ସେ କିଛି ଶିଖିବ ପିଲାମାନଙ୍କୁ ଦେଖିକି। ସ୍କୁଲ ଗଲେ ସିନା ସିଏ କହିବ। ନ ଗଲେ କେମିତି ଶିଖିବ, ଘରେ ସେ ସେମିତି ରହିଲେ ଘରୁଆ ହେଇଯିବ। ଘରେ ଯେତେ-ଯେତେ ଲେଟ୍ କରିବେ ଟିକେ ବଡ-ବଡ ହେଇଗଲା ବେଳକୁ ସେ ସ୍କୁଲ ଯିବାକୁ ଟୋଟାଲି ରାଜି ହବନି। ସେଥିପାଇଁ-ଇ ପଠେଇଦେବେ ତାକୁ ତା ଟାଇମ ତ ହେଇଗଲାଣି ସ୍କୁଲ ଟାଇମ ନା।
ହୁ
ଏବେ ତ ଚାଲିଛି ଆଡମିସନ, ଜୁଲାଇ ଜୁଲାଇ ଲାଷ୍ଟ ପର୍ଯ୍ୟନ୍ତ ବି ଚାଲିଛି ଆଡମିସନ କରିଦେବେ ଯଦି କରିଦେବେ।
ହଁ, ମୁଁ କାଲି ପଳାଇବି ହଁ ଘରକୁ ଶାଶୁ ଘରକୁ କାଲି ପଳେଇଲେ ମତେ ମନା ହେଇଥିଲା କି ନାଇଁ ଏବେ ଯାଆନି ପୁଅର ଆଡମିସ ଅଛି ଆଡ଼ମିସନ ସରୁ ଯିବୁ ନା ନାଇଁ ମୁଁ ରଜଠି ସେ ଆସିନି ମାନେ ଆଉ ରହିବି କଣ
ଓହୋ ରଜରେ ଯାଇନଥିଲ ସେଥିପାଇଁ ପଳେଇଲ।
ଆଜ୍ଞା ରଜରେ ଆସିକି ରଜରେ ଆସି ତ ରଜରେ ବାପ ଘରେ ରହିବା କଥା ଯେ ମୋ ପୁଅର ମାନସିକ ଚୁଟି ପଡିବାର ଥିଲା
ନା ତ ସେଥିପାଇଁ ଫାଷ୍ଟ ତାପରେ ତା ଦେହଟା ରିସେଣ୍ଟଲି କେମତି ଖରାପ୍ ହେଇଗଲା ଆଛା ଥଣ୍ଡା ଜର ଟିକେ ତାର ହେଇଗଲା
ଉଁ ହୁଁ।
ଆଉ ତ ସେଠୁ ଛାଡିକି ଆସିଲେ ଏଠି ବହୁତ୍ ଖରାପ୍।
ହଁ, ସେ ବି ତ ଦେହଟା ହଁ ଦେହ ଖରାପ ମାନେ ବାପ ଘରେ ରହିପାରିବନି। ତମେ ତମ ଶାଶୁଘରେ ତମ ଛୁଆକୁ ଯାହା ହେଇଯାଉ କେହି କିଛି କହିବେନି, ହଁ। ଆଉ ଯଦି ବାପ ଘରେ ଏଦି ଛିଙ୍କ ସାମାନ୍ୟ ଛିଙ୍କ କାଶ ଯଦି ହେଲା ତାକୁ କେୟାର୍ ନେଲୁନି। ତୁ ବୁଲୁଥୁବୁ ଏୟା କରୁଥିବୁ ସେ
ମୋ ତଣ୍ଟି ଟା ବି ବସି ଯାଇଛି, ହୁଁ। ଥଣ୍ଡାରେ ପିଇକି ପାଣି ଫାଣି ମୁନ୍ଦେ ତାରିଣୀ ଯାଇଥିଲି। ଆଇଲାବେଳେ ବର୍ଷାରେ ପୁରା ଭିଜି ତଣ୍ଟି ଟିକେ ମୋର ବସି ଯାଇଛି। ତଣ୍ଟିରେ ବଦିଆଯାଇଛି ସେଇଥିରେ ବି ଦୁନିଆ କଥା ଶୁଣିବାକୁ ପଡିବ, ହୁଁ।
ବର୍ଷା ଦିନ ଟା ହେଲେ ଷ୍ଟାର୍ଟ ହେଲା ମାନେ ବି ସବୁ ଟିକେ ଦେହ ଖରାପ ହବ। ତାକୁ କିଏ ଅଟକେଇ ପାରିବନି। ବର୍ଷା ଦିନ ଷ୍ଟାର୍ଟ ହେଲା ମାନେ ସେୟା।
ଏ ସିଜିିନ୍ ତ ସେ ବର୍ଷା ଦିନ ସିଜିିନ୍ ତ ସେୟା ଆଉ।
ତାପରେ ମୋ ଭାଇ ଆସିଛି ନା ମୁଁ ଆସି ବିି ନଥାନ୍ତି। ମୋ ଭାଇ ବାହିରେ ଚାକିରୀ କରିଛି ବିଏସ୍ଏଫ ରେ।
ହୁଁ, ହୁଁ।
ସିଆଇଏସଏଫରେ ସିଏ ଆସିଛି ଏଇ ଛଅ ସାତ ମାସ ପରେ ଘରକୁ। ହୁଁ। ସିଏ ଆସିଲେ ମୁଁ ଯାହା ବି ହଁ ସିଏ ଆସିଲେ ମୁଁ ଯାହାବି ହେଲେ ଆସେ। ହଁ। ସିଏ ରଜ ଟାଇମ୍ ରେ ଆସିଛି। ହଁ, ତ ମତେ ଯେତେବେଳେ ଡାକିଲା ମୁଁ ଆଉ ରଜ ଟାଇମ୍ ରେ ତ ଆସିପାଇଲିନି ହୁଁ।
ସେଥିପାଇଁ ନ ପରେ ଯାଇପାର ସାତ ଦିନ ହଉ ଆଠ ଦିନ ହଉ ଟିକେ ବୁଲିକି ଆସେ।
ଅ। ଘରେ ବହୁଦିନ ସବୁବେଳେ ଟିକେ ନ ବୁଲିଲେ ଟିକେ ମନ ଟା ଭଲ ଲାଗିବନି। ମୁଁ ତ ଘରକୁ ବେଶୀ ଟାଇମମ୍ ଯାଇପାରୁନି ପିଲାମାନେ ସବୁ ସ୍କୁଲ ର ପାଠ ପଢା ରହିଯାଉଛି ବୋଲି। କେତେବେଳେ ଫ୍ରି ହେଲେ ଯାଇଁକି ଯାଉଚି ନହଲେ ନାଇଁ।
ଆଉ ତା ପରେ ସ୍କୁଲରେ ଆଡ୍ ମିସନ୍ ହେଲେ ଆଉ କୁଆଡୁ ଆସିବୁ? ତାର ଛୁଟି ଅନେଇଥିବେ କେତେ ଦିନି
ସେଇବା ମୁଁ ବା ସେଇଟା କହିଲି ମୁଁ ଘରକୁ ଯାଇଥିଲି ବର୍ଷେ ପରେ ମାନେ ଯୋଉ ରଜ ଛୁଟି ହେଲା ବର୍ଷେ ପରେ ଯାଇଁକି ଯାଇଥିଲି। ପୁଣି ଯିବି ଯାଇଁକି ଆରବର୍ଷ। ଆଉ ଦଶହରା ଛୁଟିରେ ବି କହି ହୁଏନି ଯାଇ ହବ କି ନହବ। ସେଥିପାଇଁ ସ ରଜ ଛୋଟ ଦି ମାସ ମିଳେ। ସମର ଭ୍ୟାକେସନ ସେଇଥିରେ ଯାହା ଯିବୁ। ସେଥିରେ ବି ବେଶୀ ଦିନ ରହିହୁଏନି ଚାରି ପାଞ୍ଚ ଦିନ। କାହିଁକିନା ତାଙ୍କର ଯୋଉ ସ୍କୁଲ ର ଯୋଉ ସବୁ ଛୁଟି ସିନା ଦିଅନ୍ତି କିନ୍ତୁ ପାଠ କମେଇ ନଥାନ୍ତି ସମର ଭ୍ୟାକେସନ ଦେଇଦେଇ ଯେ ଯେ ଦି ମାସ ପର୍ଯ୍ୟନ୍ତ ଆଉ ଛୁଟି କଣ କରିବୁ? ସେଥିଲା କଥା। ଛୁଟି ତ ମିଳେନି ଯାହା ଯେମିତି ଯା ଟିକେ ବୁଲି ଆସିବା କଥା ରଜ ଟା ଯାହାହଲେ ବୁଲିବା କଥା। କଥା ଆଉ ବୁଲିଦେଲି ହେଲେ ବି ରଜ ଭାରି ଇଏ ଲାଗିଲା। ମୋ ବାପା ଘର ଅଛି ଭୁବନ ଆଡେ।
ଭୁବନ ସେ କେନା ଆଡେ ନାଁ।
ହଁ ଭୁବନ।
ଆଉ ଶାଶୁଘର?
ଶାଶୁ ଘର ଯାଜପୁର। ଚଣ୍ଡିଖୋଲ ଆଉ ମୁଁ ରହୁଛି ତ ଭୁବନେଶ୍ଵରରେ ଆଉ।
ଆଉ।
ରଜରେ ଯାଇଥିଲି ରଜ ଟା କିନ୍ତୁ ଏ ରଜ ଏ ବର୍ଷ ଆଉ ଏତେ ଭଲ ହଉନି। ସମୟରେ ବହୁଛୁ ଗରମ ହଉଛି ଖରା ହଉଛି। ଆଉ ରଜରେ କଣ ବୁଲିବାକୁ ଇଚ୍ଛା ହଉନି।
ସେଲିବ୍ରେସନଟା ଭଲ ଆକାରରେ ଆଉ ହଉନି କାଁଈ।
ହଁ ବା। ରଜରେ ଆମର ସବୁ ପିଲା ମାନେ ବଢିଆ ବଢିଆ ଦୋଳି ସବୁ କରିଥିଲେ ଭେରାଇଟି ପ୍ରକାର ବିଭିନ୍ନ ବିଭିନ୍ନ ସବୁ। ପୁରୁଣା କାଳିଆ ଦୋଳି କରିଥିଲେ ହେଲେ ଖେଳି ହେଲେଣିି ବୁଲି ହେଲାନି ଯଉ। ଗରମ ଖରା ହଉଛି ଆଉ ରଜରେଦୋଳି କିଏ ଖେଳିବ ସେଇ ସନ୍ଧ୍ୟା ବେଳେ ଟିକେ ଯାଇକି ଗଲା ବେଳ ସେଥିରେ ପ୍ରବଳ ଭିଡ। ସମସ୍ତେ ସନ୍ଧ୍ୟାବେଳକୁ ପଳେଇ ଆସୁ।
ସାସ ଶଶୁର ପଳେଇଲେ।
ଏ ବର୍ଷା ହେଇଥିଲା ବର୍ଷା ଟା ଠିକ୍ ସନ୍ଧ୍ୟା ବେଳକୁ ହିଁ ହଉଛି। ସନ୍ଧ୍ୟା ବେଳୁ ବର୍ଷା ହେଲା ବେଳୁ ତାପରେ ଦିନଟା ଯାକ ଖରା ପୁରା ଗୁଳୁଗୁଳି ପ୍ରଚି। ଚିଡିଆ ଗରମ ଟା ପୂର୍ବରୁ କଣ ଆଗରୁ ବର୍ଷା ସେ ହେଇଯାଇଥାଏ ଆଉ ରଜ ବେଳକୁ ଟିକେ ଥଣ୍ଡା ଥଣ୍ଡ ଥାଏ। ଖରା ହେଲେ ବି ଏତେ ଇଫେକ୍ଟ ପଡେନି ଥଣ୍ଡା ଥଣ୍ଡା ପବନଟା ଦିଏ ଏବେ ଖାଲି ଗୁଳୁ ଗୁଳି ଆଉ ରଜ ନାଁ ଫଜ ଖେଳିବ ଦୋଳି। ଆଉ ତମ ପୁଅ କଣ ଖାଇବା ପିଇବା ସରିଲାଣି ତାର?
ହଁ ତାର ନିଜେ ଖାଏ ନ ଖାଏ ତା କାମ ଟା ଆଗେ ସାରିଦିଏ। ଶାଶୁଘରେ ସେଇଆା କୁହନ୍ତି। କହିବ ନିଜେ ଖାଆ ନଥାନ୍ତି ଛୁଆର ତିନି ଟାଇମ୍ ରୋଷେଇ କରି ସେ ରଖିଦେଇଥିବ ତା ଛୁଆ ପାଇଁ ହଁ ଏମାନେ। ଆଚ୍ଚୋ ମୁଁ ଟାଇମ ଟେବୁଲ ଉପରେ ପ୍ରୋ ମାନେ ତା କ୍ଷେତ୍ରରେ ତା ଟୋଟାଏ ମୁଁ ଏପଟ ସବୁ ଟୋଟାଲ କରେନି।
ଭଲ ସମସ୍ତେ ସେଇଆ ପିଲାମାନଙ୍କୁ ଯୋଳଦି। ଜଲଦି ଦେଇ ଦେଇଦବା କଥା ସିଏତ ଏବେ ତିନି ରୁ ସାଢେ ତିନିବର୍ଷ ହେଲାଣି ସବୁ ଖାଉ ଥିବ ଡାଲି ଭାତ ଏସବୁ ଗୋଳେଇ ଗାଳେଇ।
ଭାତ ଖାଏନି।
କାଇଁ?
ଭାତ ତ ଟୋଟାଲ ବି ଛୋଟ ବେଳେ ମାନେ ମୁଁ ଟିକେ ଅଭ୍ୟାସ କରିପାରିଲିନି। ହଉଚି କାମ ପ୍ରେସରରେ ତା ଦାୟିତ୍ବ ମୁଁ ଠିକି ସେ ନେଇ ପାରିଲିନି ଛୋଟ ବେଳ କଥା କହୁ ଚି ମାନେ ଆଉ ଭାତ ଟା ଦେଇ ପାଇଲିନି ଭାତ ବଦଳରେ ମୁଁ ପିଠା ରୁଟି ଫୁଟି ଏରା ସବୁ ଦେଇଦିଏ।
ନାଇଁ ନାଇଁ ଭାତ ଟା ଉଷୁଣା ଭାତ ପୁରା ଚ ଟିକିଏ ସବୁ ଯାହା ତରକାର ଫକାରୀ ସବୁ ଏବେ ସାଢେ ତିନ ବର୍ଷ ହେଇଗଲା ନା ସ୍କୁଲ ଯିବ ଫୁଣି ଆଉ ଭା ତ୍ର ନ ଖାଇଲେ କେମିତି ହବ ତାକୁ ଚକଡି ଚାକଡି ସବୁ ଯେମିତି ହେଲେ ଖୋଇଦବ।
ଚି ମାନେ ଏ ତାକୁ ଭାତ ଟିକେ ନାଙ୍କୁ ପୁରା ଧରିକି ବସିଥାଏ ଏ ଘ ଘଣ୍ଟେ ପର୍ଯ୍ୟନ୍ତ ବସିବି ସେ ଦିଥର ଖାଇବ ତାପରେ ପଳେଇବ ସରିଗଲା।
ନାଇଁ ନାଇଁ ପୁରା ଭାତକୁ ପୁରା ସଫ୍ଟ କରିଦେବେ ରା ଉଷୁନାଟାକୁ ପୁରା ଚକଟି ଦେବେ ଯାହା ସେ ଯୋଉ ତ ତରକାରୀ ଭଲ ଲାଗୁଥିବ ଆଇଁଷ ଖାଇଲା କି ପରି ମାନେ ଭେଜ ବାଲା ଖାଇଲା ଚକଟିକି ଖୋଇଦେବେ ଆଉ କଣ। ଖାଇବନି କାହିଁ।
ଭାତ ନେଲେ ତାକୁ ବାନ୍ତି ଉଠେଇବ ବା
ନାଇଁ ଗୋଳେଇ ଗାଳିକି ଖୋଇଦେଲେ ଜାଣି ପାରିବନି ଖାଲି ଭାତ ଖାଇଲେ ସିନା ବାନ୍ତି ଲାଗିବ। ନାଇଁ ନାଇଁ ବାଡେଇବେନି। ଗୋଳେଇ ଗାଳେଇକି ଚକଟି ଚାକେଟିକି ସବୁ ଖୋଇଦେବେ ସେ ଆଇଁଷ ଖାଉଥିବ ଯଦି ଆଇଁଷ
ହଁ ଆଇଁଷ ତ ଖାଇ ନଥିଲା ଏବେ ମୁଁ ରିସେଣ୍ଟ ଦଉଚି ଆଇଁଷ ଖାଇ ନଥିଲା।
ହୁଁଁ ହୁଁ ଖାଉ ସେ ଯୋଉ ଆଇଁସଟା ଭଲ ଲାଗୁଥିବ ସେଥିରେ ଭାତ ଟା ଖାଇବନି କେମିତି ଓଡିଆ ଘର ଛୁଆ ଏତେ ସମୟ ରହିବ ଭାତ ନ ଖାଇଲେ ଦେହ ଖରାପ ହେଇଯିବ ପୁଣି ତାପରେ ନା ନାତାପରେ ପିଲାମାନଙ୍କୁ ଭାତରେ ମେନ୍ ଫାଇବର ଟା ମିଳେ ପିଲାମାନେ ହିଁ ଭାତ ଖାଇବା ଦରକାର। ଯୋଉ ବଡ ଲୋକମାନଙ୍କୁ ଡାଇବେଟିସି ହୁଏ ଏ ସବୁ ହୁଏ କୋଲେଷ୍ଟ୍ରୋଲ ବଢ଼େ ସେଥିପାଇଁ ସେମାନଙ୍କୁ ଖା ଭାତଟା କମାଯାଏ କିନ୍ତୁ ଯେହେତୁ ସେ ପିଲା ଅଛି ମାନେ ସେ ଯେ ସେ ଏବେ ଚାଉଳ ଜିନିଷ ଖାଇପାରିବ ଯେମିତି ଚାଉଳର ଯୋଉ ପି ପିଠା କରିକି ଦେଲ କି ଚାଉଳ କେକ୍ ଦେଲ ହୁଁ। ନହେଲେ ଖାଲି ଚାଉଳର କେକ୍ ବନେଇକି ଦବ ସେଗୁଡା ସେ ଏବେ ଫାଇବର ଖାଇବନି କେମିତି ହବ ଭାତ? ଯାହା ହେଲେ ଗୋଟେ ଟାଇମ୍ ତ ଭାତ ଦବ ନା?
ହଁ ମୁଁ ଦିଏ ଦିଏନିଁ ଦିଏ ମାନେ ଅଳ୍ପ ଖାଏ ଅଭ୍ୟାସ ଟା
ଯଦି ସେ ହଉଚି ଯଦି ଉସ ଉସୁନା ଖାାଉନି ତାକୁ ସେ ଯୋଉ ବିରିୟାନୀ ଯୋଉ ରାଇସି ଅଛି ଲଙ୍ଗ ରେନ୍ ସେଥିରେ ବିରିୟାନୀ ଫିରିୟାନୀ ପଲାଉ ଫୁଲାଉ ଏଗୁଡା ବନେଇକି ଦିଅ ହଁ ସେଇଗୁଡା ବନେଇକି ଦିଅ। ସେଇଡ଼ା ଖାଇବ ଯଦି ଭଲ ଲାଗିବ ସେଇଡ଼ା ଖାଇବ ଧର ଫ୍ରାଏ ରାଇସ୍ ବନେଇଦେଲ ଅଣ୍ଡା ପକେଇ ସେ ଯୋଉ ବିରିୟାନୀ ରାଇସି ଟିକେ ଫ୍ରାଏ କରିକି ଦେଇଦବ ଫ୍ରାଏ ରାଇସ୍ ବନେଇକି ସେଇଟା ଯଦି ଭଲ ଲାଗିବ ସେଇଟା ଖାଇବ। ଯୋଉ ଇଏରେ ହଉ ଖାଇଦବୁ ଆଉ। ଯେମିତି ଭଲ ଲାଗିବ ତାକୁ ସେମିତିଆ ଦବ ଖାଇବାକୁ।
ସାଢେ ତିନି ବର୍ଷର ଛୁଆ ହେଲାଣି କେହି କହିବେନି ମମୀ ଟାକୁ ସାଢେ ତିନି ବର୍ଷ।
ନା ନା ତ ଆ ଆପଣ ସେମିତି କହୁଚନ୍ତି ମୋର ଦିଟା ଝିଅ ଯାକ ଆଉ ଗୋଟେ ପୁଅ ଆସିକି ସିକ୍ସ ପ୍ଲସ୍ ଆଉ ଗୋଟେ ଫୋର୍ ପ୍ଲସ୍ ତାଙ୍କ ଦି ଜଣଙ୍କର ୱେଟ୍ ସେମେ ମାନେ ପନ୍ଦର କେଜି ହାପ୍ ପନ୍ଦର କେଜି ହାପ୍। ଆପଣ ଭାବନ୍ତୁ ଜଣେ ସାଢେ ଛଅ କେଜି ମାନେ ସରି ସାଢେ ଛଅ ବର୍ଷ ତାର ପନ୍ଦର କେଜି ଜଣେ ସାଢେ ଚାରି କେଜି ସାରି ସାଢେ ଚାରି ବର୍ଷ ତାର ବି ସେମ ୱେଟ ଦି ଜଣଙ୍କର। ସେ କେତେ ପତ୍ଲା ପତ୍ଲା ହେଇଥିବେ। ଜମା ତାଙ୍କର ୱେଟ୍ ଯେତେ କମ କିନ୍ତୁ ଷ୍ଟ୍ରଙ୍ଗ ଅଛନ୍ତି ମାନେ ଆ ଫିଜିକାଲି ଆକ୍ଟିଭିଟିରେ ବୋହୁତ ଫାଷ୍ଟ ଆ ମୋଟାରେ କିଛି ମ୍ୟାନର କ ମୋଟା କିଛି ମ୍ୟାଟର କରୁନି। ଡକ୍ଟରଙ୍କୁ ମୁଁ ଓଉତ ଥର ସେଥିପାଇଁ କଲେ ନାଁ ମୋଟା ପାଇଁ କାଇଁ ଏମତି ତମେ କଁ ଭାବୁଛ ମୋଟା ପିଲାମାନେ ହେଲ୍ଦି? ମୋଟା ପିଲା ମାନେ ହେଲ୍ଦି ହୁଅନ୍ତିନି ବେଶୀ ବୟସ ହେଲା ମାନେ ତା ସେଟା ଅନହେଲ୍ଦି ହେଇଯାନ୍ତି। ତମେ ପିଲାମାନଙ୍କୁ ସବୁବେଳେ ଦେଖିବ ମୋ ପିଲା ଆକ୍ଟିଭ ରହୁଛି ନା ନାଇଁ। ଆକ୍ଟିଭ୍ ପିଲା ଯଦି ଥିବ ତାହେଲେ ପତଳା ମୋଟାରେ କିଛି ଇସୁ ନାହିଁ ଯଦି ମାନେ ଖେଳିଲା ବେଳେ ଧଇଁସଇଁ ହଉନି। କି ଥକି ଗଲେ ଶୋଇଯାଉନି ସାଙ୍ଗେ ମାନେ ଉଁ ଥକାର୍ଥି ପିଲା ଥାନ୍ତି ନା ଖାଲି ଶୋଇପଡିବେ। ସେମିତି ଶୋଇଯାଉନି କି କଣ ହୋଉନି ଯଦି ପତଳା ରହିଛି ଆଉ ତମ ପିଲା ତମ ତ ସେତ ପୁରା ଆକ୍ଟିଭ ରହୁଛି ଅସୁବିଧା କଁ ଅଛି ଏମିତି ହଉ ହ ତମେ ଖାଇବା ତମେ ଠିକ ଟାଇମରେ ତାଙ୍କୁ ପୋଷଣ ସବୁ ଜିନିଷ ଖାଇବାକୁ ଦୋଉଥାଅ। ତାଙ୍କ ବଡିର ଜଣ ଜଣଙ୍କର ବଡି ରେ କଣ ମୋଟା ହେଲ୍ ହେଇ ଲାଗିଯାଏ। ଫ୍ୟାଟ ଯୋଉଡ଼ା ଥାଏ।
ପୁଅ ଯେତଳେ ଛୋଟ ଥିଲା ନା ମାନେ-ଏ ସେ ତେବେଳେ ମୁଁ କହୁଛି ଇଁ ବର୍ଷକର କଥା ସେ ପନ୍ଦର କିଲ ଥିଲା। ବର୍ଷେ ହେଇ